ହ୍ୟାଲୋ
ହ୍ୟାଲୋ।
ଆପଣଙ୍କୁ ହଁ ଶୁଭୁଛି ଆପଣ କଣ କରୁଛନ୍ତି?
ମୁଁ ଏବେ ଏମିତି ବସିଛି ଆଉ ଆପଣ କଣ କରୁଚନ୍ତି?
ମୁଁ ଖାଇକି ଆସିକି ବସିଚି।
କଣ ଖାଇଲ?
ମୁଁ ଖାଇିଲ ଭାତ ଡାଲି ଆଉ ଛୁଇ ଆଳୁ ତରକାରୀ ଆଉ କଲରା ଆଳୁ ଭଜା।
ଭଲ।
ଆପଣ ଖାଇ ସାରିଲେଣି।
ମୁଁ ଖାଇନି ଖାଇବି ଆଉ।
କଣ ଖାଇବେ?
ଖାଇବି ଆମର ଭାତ ସୋୟାବିନ୍ ତରକାରୀ ଆଉ ଭେଣ୍ଡି ଆଳୁ ଭଜା।
ଆପଣ କୋଉଠିକି ବୁଲିବାକୁ ଯାଇନାହା ନ୍ତି?
ଆଜ୍ଞା।
ଆପଣ କୋଉଠି କି ବୁଲିବାକୁ ଯାଇନାହାନ୍ତି ଏଥର।
ବୁଲିବାକୁ ହଁ ଯାଇଛି ହେଲେ ବହୁତ କମ ଜାଗା ଯାଇଚି। ମାନେ ଯେମ କହୁନାହାନ୍ତି। ଯାଇଛି ବହୁତ କମ ଜାଗା ବୁଲିବାକୁ ଯାଇଛି ଏମିତି ଖାଲି ଘରେ ତ ଏତେ ଛାଡନ୍ତିନି ସେମିତି ଯେତିକି ଯାଇଛି ଆଗକୁ ଯିବି ଆଉ ହଉ।
କୋଉଠିକି ଯିବାର ଅଧିକ ଇଚ୍ଛା ଅଛି?
ଇଚ୍ଛା ତ ମୋର ବୁଲିବା କଥା ହେଲେ ମୁଁ ପୁରା ଆଗ ରେଡିିକି ମୁଁ ଯିବି ବୁଲିବାକୁ ଯିବି ସବୁଥିରେ ଆଗ ବାହାରିକି ରହିଥିବି ହଁ ମୁଁ ଯିବି ବୁଲିବା ପାଇଁ ତ ବେଶୀ ଇଚ୍ଛା ମୋର ଅଯୋ ଅଯୋଧ୍ୟା ଯିବାର ଇଚ୍ଛା ଅଛି ବହୁତ ସେଟା ମାନେ ସ୍ୱପ୍ନ ଟାଇପ୍ ର କହିଲେ ଚଳେ କେବେ ଯିବି କଣ କରିବି ସେଇଟା ବି ଠିକ ନାହିଁ ହେଲେ ବହୁତ ଇଚ୍ଛା ସେଠିକି ଯିବାରେ ମୋର। ଆଉ ତମର କୋଉଠି ଯିବାର ଇଚ୍ଛା ଅଛି ମାନେ ବହୁତ ଇଚ୍ଛା ଯେମିତି
ବହୁତ ଇଚ୍ଛା ତ ମୋର ଅଛି ଫାଷ୍ଟ ଆ ଯିବାର ଯଦି ଚାନ୍ସ ମିଳିବ ତାହେଲେ ମୁଁ ଫାଷ୍ଟ କେଦାରନାଥ ଯିବି।
ଆଚ୍ଛା। ଆଚ୍ଛା ଆଉ କୋଉଠିିକି ଯିବାକୁ ଚାହୁଁଛନ୍ତି?
ଆଉଜ ହ୍ୟାଲୋ।
ହୁଁ କୁହନ୍ତୁ ଶୁଭୁଛି।
ଆଉ ସେମିତି କିଛି ନାହିଁ ଯଦି ବୁଲାବୁଲି କଥାରେ ଯିବି ଆମର ସବୁଆଡେ ଯିବାର ଇଚ୍ଛା ଅଛି ଖାଲି ଘରେ ଛାଡିଲେ ହେଲା।
ଠିକ ମୋର ବି ସେଇ ଅସୁବିଧା ଘରେ ଯଦି ଛାଡିବେ ସବୁଆଡେ ମତେ ରହିଛି ଗୋଡଯେମତି କୁହନ୍ତି ଗୋଡ ଠିଆ କରି ରହିଛି ଯିବା ପାଇଁ ମୋ ମାମା ମତେ ସବୁବେଳେ କହେ ଯୁଆଡେ ଗୋଟେ କଥା ପଢିଲା ଇଏ ଆଗ ଗୋଡ ଠିଆ କରି ରଖିଛି ଯିବା ପାଇଁ।
କିଏ ଯାଆନ୍ତୁ ନଯାଆନ୍ତୁ ମୁଁ କିନ୍ତୁ ଯିବି।
ହଉ।
ଘରେ ତ ଦୂର ଜାଗାକୁ ବି ଅଧିକ ଛାଡିବେନି। ଯଦି ବି ଛାଡିଦେଲେ ଆ ଭଲ କଥା।
ସେଟା ସେଇଟା ଆଶା ଆଶା ରଖନ୍ତିନି ରଖନି କି ଘରେ ଦୂର ଯାାଗାକୁ ଛାଡିବେ ବୋଲି ହ ଯଦି ଛାଡିଦେବେ ସେଇ ଟାଇମ ଖୁସି ଆଗରୁ ଭାବିକି ରଖିଥିବ ହଁ ମୁଁ ଘରେ ବୁଝେଇକି ଯିବି ଆ ବୁଲି ବୁଲି ଆସିବ ହେଲେ ଯେତେବେଳେ ଘରେ ସେତେବେଳେ ମନା କରିଦେବେ ବହୁତ କଷ୍ଟ ହବ। ଜମା ଆଶା ରଖିବନି। ହଁ ଯିବି ଯଦି ଯିବି ଏଇଠି କୋଉଠି ପାଖ ଜାଗାକୁ ଯିବି କଣ କରିବି ହେଲେ ମାନେ କଣ ଚେଷ୍ଟା ଟା ଜାରି ରଖିଥିବ ଯଦି ମାନିଗଲେ ତ ସେଟା ବହୁତ ଖୁ ବହୁତ ଖୁସିର କଥା ସେଟା।
କିନ୍ତୁ ଚାନ୍ସ ଅଛି ନ ମାନିବାର ଅଧିକ। ତ ଜଣେ ଜଣେ ଅଛନ୍ତି ଛାଡିଦେବେ ଆଉ ଜଣେ ଜଣେ ଅଛନ୍ତି ଟୋଟାଲି ଛାଡିବେନି। ତୁ ମରିଯା ପଛେ ଛାଡିବିନି। ତମୁକୁ
ତାଙ୍କର ଟିକେ ମାନେ ଇଏ କି ପିଲାଙ୍କୁ କଣ ଝିଅ ପିଲାଙ୍କୁ ଛାଡିବୁ କି ତାଙ୍କ ସହିତ ଗଲେ ଚଳିବ ହେଲେ ଯାହା ହେଲେ ବି ଯଦି ଆମେ କୋଉଠି ଏମିତି ପିକନିକ୍ ଫିକନିକ୍ ହଉଥିବ କି କଣ ବେଶୀ ଦୂର ବାଟ ତ ଘରେ ଯାହା ହେଲେ ବି ସେମାନେ ମନା କରିବେ।
ଆମର ତ ସ୍କୁଲ କି କଲେଜ ତଳେ ଆ ଦୂର ଜାଗା କୁ ନିଅନ୍ତି ପିକନିକ୍ ରେ ଫାଷ୍ଟ ତ ଆମ ଘର ଲୋକ ମନା କ ରନ୍ତି ତାପରେ କିନ୍ତୁ ବୁଝେଇ ବାଝେଇକି ତାପରେ ଛାଡି ଛାଡି ଦିଅନ୍ତି ବୁଝେଇଲେ ଅଧିକ।
ହଁ। ସେଇଟା ହଁ ଆମେ ଯାଉଛୁ ଆମ ସହିତ କିଛି ଯାଉଛନ୍ତି ସାର୍ ମ୍ୟାମ ମାନେ ତ ଯାଉଛନ୍ତି ଆମକୁ ଜଗୁଛନ୍ତି ସେମାନେ ଆମେ ତ ସାଙ୍ଗ ପିଲାଙ୍କ ସହିତ ବି ଯାଉଛୁ ତ ଏମିତି ବୁଝେଇ ବାଝେଇ କହିଲେ କି ହଁ ମୋ ସାଙ୍ଗ ଯାଉଛି ଏମିତି ମୋ ମୋ ସହିତ ତ ହେଇଛି ମତେ ଘରେ ମନା କରିବେ ମୁଁ ମୋ ସାଙ୍ଗକୁ କହିବି ତୁ ଟିକେ କହ ଘରେ କହ ପ୍ଲିଜ୍ ପ୍ଲିଜ୍ ମୋ ଘରକୁ ଆସେ ମୋ ମାମାକୁ କହ ଟିକେ ଆଉ ମୁଁ ଯାଉଛି ଇଏ କରୁଛି ସେ ସେମିତି ଘରକୁ ଆସିବ କି ଆଣ୍ଟି ମୁଁ ବି ଯାଉଛି ସେ ବି ଯିବ ମୋ ସହିତ ଛାଡନ୍ତୁ ତାକୁ। ଏମତି
ମୋର ବି ଗୋଟେ ସାଙ୍ଗଟେ ଥିଲା ତାର ଘର ଲୋକ ତାକୁ ଏତେ ଛାଡନ୍ତିନି ସେ ତାପରେ ତା ବାବାଙ୍କ ନମ୍ବର ତା ମାମାଙ୍କ ନମ୍ବର ଦେଇକି କହିଲା ତମମାନେ କୁହ ମତେ ଛାଡିବେ ନହେଲେ ମୁଁ ତମମାନଙ୍କ ସହିତ କଥା ହେବିନି। ସେଟା କରିବିନି ତାପରେ ଆମେମାନେ ବି ତା ପାଇଁ ତାଙ୍କ ଘରୁକୁ ଫୋନ କରିକି କହିଥିଲୁ ଥରେ।
ଆଉ କେମିତି ଅଛ ତମେ?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି। ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୋ ଫ୍ୟାମିଲି କହିଲେ ମୋ ବା ବାପା ମୁଁ ମୋ ଭାଇ। ଆମେ ତିନି ଜଣ ଆଉ ଯଦି ଏମିତି ଘର ପରିବାର ସମସ୍ତଙ୍କୁ ଦେଖିଲେ ଦାଦା, ଖୁଡି ଭାଇ, ଭଉଣୀ ବଡବାବା, ବଡମମି ଆଉ ମାମୁଁ ମାଇଁ ଏମାନେ ସମସ୍ତେ ଅଛନ୍ତି ହେଲେ ଆମର ଯଦି ନିଜର ନିଜର ତ ସମସ୍ତେ ହେଲେ ଆ ମୋ ଯଦି ଫ୍ୟାମିଲି କୁ କହିବୁ ତାହେଲେ ଆମେ ତିନି ଜଣ ବାପା ଭାଇ ମୁଁ।
ଆ ଆପଣ ଆଇଁଷ ଖାଆନ୍ତି?
ଆଇଁଷ ହଁ ମୁଁ ଖାଏ। ତମେ ଖାଅ।
ନା ମୁଁ ଖାଏନି।
କେବେଠୁ ଛାଡ଼ିଲଣି?
ମୁଁ ଛୋଟବେଳୁ ଖାଇନି। ମାନେ ମୁଁ ଜ ହେଲେ ଠାରୁ ମୁଁ ଆଇଁଷ ଖାଇନି।
କାଇଁ
ଆମର ଦୀକ୍ଷା ନେଇଛୁ ତ
ଆଚ୍ଛା ଆଚ୍ଛାକି କି ଦୀକ୍ଷା ନେଇଚ?
ହଁ ଅନୁକୂଳ ଚନ୍ଦ୍ର ଜୟଗୁରୁ ଦିକ୍ଷା
ଆଚ୍ଛା।
ଆପଣଙ୍କୁ ଆଇଁଷର କଣ ଖାଇବାକୁ ଭଲ ଲାଗେ?
ଆଇଁଷରେ ମତେ ଚିଙ୍ଗୁଡି ଖାଇବାକୁ ଭଲ ଲାଗେ। ଏତେ ମୁଁ ଖାଏ ହେଲେ ଏତେ ଆଇଁଷ ଖାଏନି ମାନେ ବେଶୀ ଖାଇଲେ ବି ଭଲ ଲାଗିବନି କୋଉଠି ବେଳେ ବେଳେ କଣ ଟିକେ ଖାଇଥବ ସେତିକି ଭଲ ଆଉ ବେଶୀ ଖାଇଲେ ଗୋଟେ ହିଁ ସବୁବେଳେ ଖାଉଚୁ କଣ ଟୋଟାଲ ଆଉ ଇଚ୍ଛା ହବନି କି ଆଇଁଷ ଖାଇବା ପାଇଁ। ସବୁବେଳେ ଗୋଟେ ଜିନିଷ ଖାଇଲେ କଣ ଇଚ୍ଛା ହବ କି?
ହଁ। ଆପଣ ଯୋଉ ପାର୍କ ଚାଲିବାକୁ ଆସନ୍ତି ତଥାପି କେତେ ରାଉଣ୍ଡ ଚାଲନ୍ତି?
ଚାଲି ସେମିତି ଶୀତ ଦିନରେ ସାତ ଆଠ ରାଉଣ୍ଡ ଚାଲି ଦଉ ହେଲେ ଏବେ ଯୋଉ ଖରା ଗରମ ହୋଉଚି ପାଞ୍ଚ ଅଁ ଛଅ ରାଉଣ୍ଡ ଚାଲିଲା ପରେ ଆଉ ଟୋଟାଲ ଇଚ୍ଛା ହୋଉନି ଚାଲିବା ପାଇଁ। ଝାଳରେ ଦେହ ଗ ଦେହ କଣ ହେଇଯାଉଚି ଯୋଉ ଗରମ ହୋଉଚି। ସେଇ ପାଇଁ ବସି ପଡୁ ଆଉ ଛଅ ରାଉଣ୍ଡ ପାଖାପାଖି ଛଅ ରାଉଣ୍ଡ ନହେଲେ କେତେବେଳେ ସାତ ରାଉଣ୍ଡ ଏମିତି ହେଇଯାଏ ଆଉ ଏତିକି।
ସେ ମନ୍ଦିରର ଲିଙ୍ଗଟା ଦେଖିଚନ୍ତି ବୋହୁତ ବଡ଼ ସେ ଲିଙ୍ଗଟା।
ହଁ ସେ ବୋଧେ ପାତଳ ଫୁଟିକି ବାହାରିଚନ୍ତି ବୋହୁତ ବଡ଼ ତଳୁ ତ ଉପରକୁ ଯାଇଚନ୍ତି ମୁଁ ଦେଖିଚି।
ହଁ ସେଇଟା ପାତାଳ ଫଟା ଲିଙ୍ଗଟା ଇ
ହଁ ମାନେ ତା ମାନେ ଲିଙ୍ଗରାଜ ତ ଆ ଆଙ୍କ ଠାରୁ ବି ଲିଙ୍ଗରାଜ ମନ୍ଦିରରେ ଲିଙ୍ଗ ଆହୁରି ବଡ଼ ହେଇଥିବ।
ହଁ। ଲିଙ୍ଗରାଜ କେବେ ଆପଣ ଯାଇଚନ୍ତି?
ହଁ ଯାଇଚି ଆ ସାଙ୍ଗ ପିଲାଙ୍କ ସହିତ ଏଇ ଯୋଉ ଧରିତ୍ରୀ ଆଉ ମୋ ସାଙ୍ଗ ସହିତ ଯି ଚାଲୁଚି ମୋ ସାଙ୍ଗରେ ଆମେ ସାଙ୍ଗ ପିଲା ଯାଇଥିଲୁ ବୁଲିବାକୁ।
ଲିଙ୍ଗରାଜ ପାଖରେ ଯୋଉ ପାର୍କଟା ଅଛି ସେଇଟା ବି ଭୋଉତ ଭଲ ହେଇଚି।
ଅ ହଁ ହଁ ସେଟା ଏବେ ବୋହୁତ ଭଲ ମାନେ ହେଇଚି। ଆଗରୁ ତ ଯାଇନଥିଲି ମୁଁ ଏଇ ଯେତିକି ଯୋଉ ଥରେ ଯାଇଚି ଦେଖିଚି ମାନେ ବୁଲାବୁଲି କରିବା ପାଇଁ ସେଠି ଯେହେତୁ ଏତେ ଲୋକ ଠିଆ ହେଇଚନ୍ତି ଧର କିଏ ଠିଆ ହେଲା କଣ ହେଲା କଣ ଆଉ କିଏ ଆସି ଏପଟେ ଥିବ କି ଯେହେତୁ ତା ଭିତରକୁ ଫୋନ ବି ନେଇହବନି କି ଜଣେ ଯାଇକି ଆଉ ଜଣେ ଏପଟେ ଥିବ ଫୋନ ରଖିଥିବ ଆଉ ଜଣେ ଯାଇକି ଆସରିଲା ପରେ ତାପରେ ଇଏ ଯିବ ସେମିତି ବି ସେଠି ବୁଲାବୁଲି କରିବା ପାଇଁ ବସା ବୁସି କରିବା ପାଇଁ ବୋହୁତ ଭଲ ହେଇଚି ‌।
ହଁ।
ଆଚ୍ଛା ହଉ ଟାଇମ୍ ହେଇଗଲାଣି ଆଛା କଣ୍ଟାକ୍ଟ ହୁଁ ହୁଁ ବାଏ।